ଜୟ ଜଗନ୍ନାଥ ଆଜ୍ଞା ଭଲ ଅଛୁ। ନାଇଁ ବନ୍ଧୁ କଣ କରିବେ ମୁଁ ବର୍ତ୍ତମାନ ଏଇ ଛାତ ଉପରେ ଆମର ଦୃଷ୍ଟିପାତ। ତାର ଟିକେ ଆନନ୍ଦ ନେଉଛି ଦେଖିକି।
ବନ୍ଧୁ ଆପଣ ସିଆଡେ ବୃଷ୍ଟିପାତ ହେଉଛି?
ହଁ ବନ୍ଧୁ ପୁରା ବଡି ଭୋରୁୁ ଅନବରତ ବୃଷ୍ଟିପାତ ଆଜି ହଉଛି ଯେ ଟିକିଏ ହେଲେ କମିବାର ନାହିଁ।
ଆମର ଏଇ ବନ୍ଧୁ ଏଠି ବହୁତ ଜୋର ବୃଷ୍ଟିପାତ ହେଉଥିଲା ବୁଝିଲେ। ବର୍ତ୍ତମାନ ଯେ ଏବେ କମିଛି।
ହଁ ବନ୍ଧୁ ଆଉ କଣ କରିବା ଏତେ ବୃଷ୍ଟିପାତରେ ଆମେ ଘରୁ ବାହାରିବା ବି ଆମର ବହୁତ କଷ୍ଟକର ହେଇଯାଉଛି। ଆମ ଘର ବାହାରେ ଆଣ୍ଠେ ଆଣ୍ଠେ ପାଣି। ହଁ।
ନାଇଁ ବନ୍ଧୁ ଶୁଣନ୍ତୁ ଯୋଉ ଆପଣଙ୍କୁ ଥରେ ଆପଣଙ୍କୁ ପୂର୍ବ ଥରେ ଆପଣଙ୍କୁ କହିଥିଲି ବୁଝିଲେ!
ଆଜ୍ଞା।
ଯୋଉ ମୋବାଇଲ ରୁ ପିଲା ଏବେ ସାର୍ଟ, ପ୍ୟାଣ୍ଟ, ବ୍ୟାଗ୍ ଏ ସବୁ ପ୍ରକାର ଜିନିଷ ଆଣୁଛନ୍ତି ବୁଝିଲେ ଯୋଉ ମୁଁ କହିଥିଲି ମୋର ଏକ ଚିରା ସାର୍ଟ ପଳେଇ ଆସିଛି।
ଫେରସ୍ତ କରିବା ପାଇଁ କହୁଥିଲେ ଆପଣ ଆଜ୍ଞା।
ଆଜ୍ଞା ଆଜ୍ଞା ତ ବନ୍ଧୁ ତାଙ୍କୁ ଫେରସ୍ତ କରିବା ପାଇଁ ଆଜି ଲୋକ ଆସିଥିଲେ ବୁଝିଲେ ତାଙ୍କୁ ବନ୍ଧୁ କିନ୍ତୁ ମୁଁ ସେଇ ଚିରା ସାର୍ଟ ଟି ଫେରସ୍ତ କରିଦେଇଛି ବୁଝିଲେ।
ଆଜ୍ଞା।
ହେଲେ ବନ୍ଧୁ ସେ ମୋତେ ନୂଆ ସାର୍ଟ ଟି ଦେଲେ ନାହିଁ।
ବନ୍ଧୁ ସେଇଟା ସେଇଟା ବି ଆସିବା ପାଇଁ ଟିକେ ସମୟ ଲାଗିବ। ଅତି ବେଶୀ ରୁ ଦୁଇ ରୁ ତିନି ଦିନ ଲାଗିବ। ବୁଝିଲେ ଆପଣ ଆପଣ ହଁ ଯୋଉଟା ଯେ ଏତିକି ଦିନ ମାନେ ସେ ପୁଣି ଆପଣ ନେଲେଣି କେବେଠୁ ଆପଣଙ୍କୁ ସେ ଦେଇକି ଯାଇଥିବେ କାଲି କି ପହର ଦିନ ଦେଇଥିବେ ଆପଣ ଫେରସ୍ତ ତ ପାଇଁ ଯେତେବେଳେ ପୁଣି କହିଲେ ପୁଣି ଆଜି ଆଜି ଆସିଥିଲେ। ତାପରେ ଆଉ ଦି ତିନି ଦିନ ପରେ ପୁଣି ନୂତନ ପୋଷାକ ପାଇଁ ସେ ଆଉ ଥରେ କଲ୍ କରିବେ କିଛି ନହେଲେ କାଲି ହିଁ ସେ ବୋଧେ କରିଦେବେ ଆପଣଙ୍କୁ ଫୋନ।
ଆଜ୍ଞା ତ ବନ୍ଧୁ ମତେ ମୋ ଏକ ବନ୍ଧୁ ମୋର ଅଛନ୍ତି ବୁଝିଲେ। ସେ ମତେ କହିଲେ କି। ଯଦି ତମେ ସେ ସାର୍ଟ ଟାକୁ ଆଣିବାକୁ ନ ଚାହୁଁଚ ତାଲେ ତମେ ତାର ଅର୍ଥ ମଧ୍ୟ ଆଣି ପାରିବ ଫେରସ୍ତ କରି ବନ୍ଧୁ ଏହା କଣ ସତ୍ୟ?
ହଁ ହଁ ଆଜ୍ଞା ମାନେ ଆପଣ ଉ ମାନେ ଫୋନ ଭିତରେ ଆପଣ ସବୁ କିଛି କରିପାରିବେ ଆପଣ ସେଇଟା ଆପଣ ଯଦି ଚାହୁଁ ନାହାନ୍ତି ଆପଣଙ୍କ ଇଚ୍ଛାର ବିରୁଧରେ ସେଇଟା ହବନି ବୁଝିଲେ। ଆପଣ ଯଦି ସେ ଜିନିଷ ଚାହୁଁନାହାନ୍ତି ଆପଣଙ୍କ ପଇସା ଆପଣଙ୍କ ମୋବାଇଲ କୁ ଆସିଯିବ ଆଉଥରେ।
ଆଜ୍ଞା ତ ବନ୍ଧୁ ଆପଣ ଏ ଆପଣ ଏସବୁ କେବେ ଆଣନ୍ତି ମୋବାଇଲରେ?
ଆଜ୍ଞା ବନ୍ଧୁ ମୋର ମାନେ ଯେହେତୁ ଗୋଟେ ଝିଅ ମୁଁ ତ ଝିଅ ହିସାବରେ ଆମେ ଯୋଉ ସବୁ କସ୍ମେଟିକ ମାନେ ଝିଅ ମାନଙ୍କର ସଜବାଜ ପାଇଁ ଯୋଉ ବି ଜିନିଷ ଦରକାର ହୁଏ ଆମେ ଝିଅ ମାନେ ତାରି ଉପରେ ନିର୍ଭର କରୁ ବୁଝିଲେ ଆଉ ଏ ଥର ବାରମ୍ବାର ଆମେ ହଠାତ୍ କଣ ଦରକାର ପଡିଲେ ଆମେ ବାରମ୍ବାର ବାହାରକୁ ଯାଇକି ଆଣିବା ଆମ ପାଇଁ ଟିକେ ସହଜ ହୁଏ ନାଇଁ ନା। ସେଥିପାଇଁ ଆମେ ତାରି ଉପରେ ନିର୍ଭର କରୁ ଆଉ ଆଉ ବେଶୀରୁୁ ବେଶୀ ଟାଇମ ଆମେ ସେଇଥିରୁ ହିଁ ବ୍ୟବହାର କରୁ ସେଇ ଜିନିଷ ସବୁ ବ୍ୟବହାର କରୁ ଆଉ ଯୋଉଟା ଭଲ ଆସିଲେ ଭଲ। ଆଉ ଯଦି କିଛି ଖରାପ ଜିନିଷ ପଳେଇ ଆସିଥାଏ ଆମେ ତାକୁ ପୁଣି ଫେରସ୍ତ ବି କରିପାରୁ।
ବନ୍ଧୁ ବର୍ତ୍ତମାନ ଆପଣ କଣ କଣ ସବୁ ଆଣିଚନ୍ତି ମତେ କୋହୁନାହାନ୍ତି।
ଏ ବନ୍ଧୁ ଝିଅ ମାନଙ୍କର ମୁହଁରେ ଲଗେଇବା ପାଇଁ ମୁଁ ବିଭିନ୍ନ ପ୍ରକାର ମାନେ ଯୋଉ ଜିନିଷ ସବୁ ଲଗାଏ ସେ ସାବୁନ ହୋ ଉ ହୁଁ ଆଉ ସାମ୍ପୁ ହୋଉ ମୁଣ୍ଡରେ ଲଗେଇବା ପାଇଁ ବିଭିନ୍ନ ପ୍ରକାର। ଆଉ ତେଲ ହୋଉ ଏଇ ସବୁ ଜିନିଷ ମୁଁ ଆଣିଚି। ଆଉ ଏମିତିରେ କହିବାକୁ ଗଲେ ଛୋଟ ପିଲାଙ୍କର କପଡା ମାନେ ପିନ୍ଧା ପିନ୍ଧା କପଡା ହୁଁ ସେ ସବୁ ମୁଁ ବି ମୋ ଭାଣିଜି ଆଉ ମୋ ପୁତୁରା ମୋ ଝିଆରୀ ମାନଙ୍କ ପାଇଁ ଆଣିଚି। ଏଇ ସବୁ ଜିନିଷ ମୁଁ ସବୁ ଆଣେ ବୁଝିଲେ ଆଉ ମୁଁ ଯେତିକି ଜିନିଷ ମଗେଇଚି କିଛି କିଛି ମାନେ କୌଣସି ବି ଜିନିଷ ମୁଁ ଆଜି ପର୍ଯ୍ୟନ୍ତ ଫେରସ୍ତ କରିନି କାହିଁକି ନା ଜିନିଷ ସବୁ ଭଲ ଆସିଚି ବୁଝିଲେ
ଆଜ୍ଞା ତ ବନ୍ଧୁ ମୋ ଭାଗ୍ୟ ଟି କାଇଁ ଖରାପଜିନିଷଟି ଆସିଲା ଟିକେ କୋହୁନାହାନ୍ତି।
ନାଇଁ ଦେଖନ୍ତୁ ପ୍ରଥମ ଥର ଯେହେତୁ ଆପଣ ମଗେଇଥିଲେ ଏଇଟା ମୋଜାଣିବାରେ ଆପଣ ବେଧେ ପ୍ରଥମ ଥର ମଗେଇଥିଲେ
ଆଜ୍ଞା ଆଜ୍ଞା।
ଆଜ୍ଞା କିନ୍ତୁ ଆପଣ ଯଦି ଥରେ ଦିଥର ଆଉଥରେ ଟିକେ ଯଦି ବିଶ୍ଵାସ ଆଉ ଭରସା ଟିକେ ଦିଅନ୍ତେ ତାହେଲେ ସେମାନେ ଆଉ ଥରେ ଆପଣଙ୍କୁ ଦେବେ ବୁଝିଲେ ଆଉ ଥରେ ଆପଣଙ୍କ ଯେଦି ସାହସ କରିକି ଆଉ ଥରେ ମଗେଇବେ ତାହେଲେ ଭଲ ଆସିବ। ଥରେ ଦିଇଥର ଏମିତି ଖରାପ ପଡିଯାଏ ଜଣ ଜଣଙ୍କ ଭାଗ୍ୟରେ
ଆଜ୍ଞା ସେ ଜାଣି ଶୁଣି ଦିଅନ୍ତିନି ଆଉ
ନାଇଁ ଜାଣି ଶୁଣିକି ସେ ଜିନିଷ ସେମାନେ ଦିଅନ୍ତିନି ଯୋଉଟା ହାତରେ ଆସେ ସେମାନେ ସେଇଟା ଦେଇ ଦେଇ ଦେଇଥାନ୍ତି। କିନ୍ତୁ ଯଦି ଉଁ ଫେରସ୍ତର ବି ତ ଥାଏ ସେଥିପାଇଁ ଆପଣ ଫେରସ୍ତ ବି କରିଦେଇ ପାରିବେ।
ଆଜ୍ଞା ଆଜ୍ଞା ତା ଏକ ବୋହୁତ ଭଲ ସୁବିଧା ମତେ ବି ଭଲ ଲାଗିଲା ବୁଝିଲେ ବନ୍ଧୁ। ଯାହାକି ଫେରସ୍ତ କରିପାରିବ ତ ଲୋକମାନଙ୍କର ମନ ମଧ୍ୟ ଦୁଃଖ ହେବନି ଏବଂ ଲୋକ ମଧ୍ୟ ଚିଡିବେ ନାଇଁ ବୁଝିଲେ।
ଆଜ୍ଞା।
ଦେଖାନ୍ତୁ ମୁଁ ତ ପ୍ରଥମ ଥର ପାଇଁ ପୁରା ଡରିଯାଇଥିଲି ଆପଣଙ୍କୁ ଯେମିତି କହିଥିଲି ବୁଝିଲେ।
ନାଇଁ ନାଇଁ ବନ୍ଧୁଡରିବାରେ କଣ ଅଛି ସବୁ କିଛି ଆପଣଙ୍କ ଇଚ୍ଛା ଅନୁସାରେ ହିଁ ହବ ଆଉ ଏମତି କିଛି ନାହିଁ ଯେ ଆପଣଙ୍କ ପଇସା ସେମାନେ ନେଇଯିବେ। କି କଣ କରିଦେବେ ସେମିତି କିଛି ନାହିଁ ସବୁ କିଛି ହେବ। ଟିକେ ସମୟ ର ଧୈର୍ଯ୍ୟ ଧରିବେ ସବୁ କିଛି ଠିକ୍ ରେ ହେଇଯିବ।
ବନ୍ଧୁ ଆପଣଙ୍କ ଆପଣଙ୍କ ଘରେ ଆପଣ ବୋଉ ଯିଏ ବୁଝିଲେ। ଯିଏ କିି ଆପଣ। ପୂର୍ବ ଥର କହିଥିଲେ ଆପଣଙ୍କ ଏକ ଦୋକାନ ଅଛି ଯିଏକି ଆପଣ ବୋଉ ଚଳାଉଛନ୍ତି ବୁଝିଲେ।
ଆଜ୍ଞା।
ତ ବନ୍ଧୁ ଦେଖନ୍ତୁ ଆପଣଙ୍କ ଘରେ ଯୋଉଁ ଯେମିତି ମୋ ମାମା ମଧ୍ୟ ତବୁଝିଲେ ଅଧିକ ସମୟ କୋଉଠି ବସିକି ରହିଲେ ତାଙ୍କ ଅଣ୍ଟା ଫଣ୍ଟା ଯେମିତି ବିନ୍ଧା ବିିନ୍ଧି ହୋଉଛି ବୁଝିଲେ ତ ସେ ସେଥିପାଇଁ ଆପଣଙ୍କ ଘର ଲୋକ ଆପଣଙ୍କ ଘରେ ବି ଆପଣଙ୍କ ବୋଉ ହୁଅନ୍ତୁ, ବାପା ହୁଅନ୍ତୁ। ତାଙ୍କର ମଧ୍ୟ ଗୋଟେ ଜାଗାରେ ବସି କାମ କରିଲେ ଅଣ୍ଟା ମଧ୍ୟ ବିନ୍ଧା ବିିନ୍ଧି ହୋଉଥିବ ବୁଝିଲେ। ଯାହା ଫଳରେ ମୋର ଏକ ସାଙ୍ଗ ତା ଘର ଲୋକଙ୍କ ପାଇଁ। ଏବଂବେଲ୍ଟଟି ଆଣିଛି ଯାହାକି ଲଗାଇଲେ ଘର ଲୋକଙ୍କର ବିନ୍ଧା ବିିଧି କମିଯିବ ବୁଝିଲେ?
ଆଜ୍ଞ।
ତ ବନ୍ଧୁ ସେ ଜିନିଷ କଣ ମୋବାଇଲରେ ଯୋଉଁ ଆଣନ୍ତି ସେଇ ଆପ୍ ରେ ମିଳିବ?
ହଁ ହଁ ବନ୍ଧୁ ନିହାତି ସେ ଜିନିଷ ବି ମିଳିବ ଆପଣଙ୍କୁ ଫୋନ ରେ ବି ସେଇ ଜିନିଷ ମିଳିବ। ଆପଣଙ୍କୁ ମାପ ଦବାର ଅଛି ଆପଣ ଯାହାବି ଯାହାଙ୍କର ଅଣ୍ଟା ସାଇଜ୍ ର ଆଣିବାକୁ ଚାହୁଁଛନ୍ତି। ନାଇଁ ତାର ମାପ ଦର୍ କାର୍ ନାହିଁ ସେଇଟା ମାନେ ସାଧାରଣ। ମାନେ ଇଏରେ ମାପରେ ଆସିଯାଉଛି। ଯିଏ ବି ପାରେ ୟୁଜ ମାନେ ବ୍ୟବହାର କରିପାରିବେ, ଆପଣ ବ୍ୟବହାର କରିପାରିବେ ଆପଣଙ୍କ ଭାଇ, ଭଉଣୀ। ଯିଏ ବି ଅଛନ୍ତି ସମସ୍ତେ ବ୍ୟବହାର କରିପାରିବେ। ହଁ ସେଇଟା ଆଜ୍ଞା ଆପଣ ଯୋଉଁ କହୁଛନ୍ତି ସେଇଟା ମିଳିଯିବ ସେଥିରେ ବି ମିଳିଯିବ।
ଆଜ୍ଞା ମୁଁ ଯା
ସବ୍ ମାନେ ଶୁଣନ୍ତୁ ସବୁ କିଛି। ଯାନବାହାନ ଦୁଇ ଚକିଆ ରୁ ଆରମ୍ଭ କରି। ତିନି ଚକିଆ ରୁ ଆରମ୍ଭ କରି ଚାରି ଚକିଆ ମାନେ ସବୁ କିଛି ସେଥିରେ ରହୁଛି ବୁଝିଲା। ଆପଣ କିଛି ବି କରନ୍ତୁ ଆସିବ, ଆଜ୍ଞା- ଆଜ୍ଞା। ସବୁ ପ୍ରକାର। ଆଉ ଏବେ ଆରମ୍ଭ ହେଲାଣି ମାନେ ମୁଁ ଯୋଉଁ ଅଞ୍ଚଳରେ ରହୁଚି। ସେଠି ଆରମ୍ଭ ହେଲାଣି ମାନେ କଣ କହିଲି ପାଞ୍ଚ ମିନିଟ୍ କିମ୍ବା ଦଶ
ବନ୍ଧୁ ଆପଣ ଶବ୍ଦଟି ଆସୁନାହିଁ।
ମାନେ ଯୋଉଁ ସବୁ ଜିନିଷ ଅଦା ପିଆଜ ରସୁଣ ସେଇ ସବୁ ଯୋଉଁ ଜିନିଷ ସବୁ ଆଣୁଚନ୍ତି। ସେଇଗୁରା ଯଦି ଆମେ ଘରୁ। ଥାଇକି ବି ମଗେଇ ପାରୁଛୁ ବୁଝିଲେ ଆଉ ସେଇଟା ଦଶ ମିନିଟ୍ ଭିତରେ ଆସିକି ଘରେ ପହଞ୍ଚି ଯାଉଛି, ଆଉ ଅତି କମ୍ ପଇସା ରେ ବି ଆସି ଯାଉଛି ସୁଲଭ ମୂଲ୍ୟରେ ମିଳିଯାଉଛି ବୁଝିଲେ।
ଆଜ୍ଞା -ଆଜ୍ଞା ବନ୍ଧୁ ଏ ତ ବୋହୁତ୍ ଭଲ କଥା ବୁଝିଲେ। ଏଇ ଭାବନ୍ତୁ ଭନ୍ଧୁ ଆମ ଭାରତ କେତେ ଆଗେଇଲାଣି। ଯାହାକି ଘରେ ବସି ବସି ଆପଣ ଦଶ ମିଣ୍ଟରୁ କହିଲେ ପନ୍ଦର ନିଣ୍ଟ ଜିନିଷ ମଗେଇ ପାରୁଚନ୍ତି।
ହଁ ବନ୍ଧୁ ଦେଖନ୍ତୁ ସେଇ ଜିନିଷ ହବାଟା ଠିକ୍ କିନ୍ତୁ ଯେତେ ଏଇ ସବୁ ସୁବିଧା ସୁଯୋଗ ମିଳି ଯାଉଚି, ଲୋକମାନେ ସେତିକି ମାନ୍ଦେଇ ବି ଯାଉ ବୁଝିଲେ, ଲୋକମାନେ ସବୁ ହଁ
ମାନେ ଘରେ ବସି ସବୁ ଜିନିଷ ମିଳିଯିବାରୁ ଲୋକ ଆଉ ଅଧିକ ପରିଶ୍ରମ କରୁନାହାନ୍
କରୁନାହାନ୍ତି। ସବୁ ଜିନିଷରେ ସେମାନେ ଖୋଜୁଚନ୍ତି କି ଆମେ ଘରେ ବସି ବସି ଆମର ରୋଜଗାର୍ ହୋଉ ଆମେ କୌଣସି ଅ କୌଣସି ମତେ ଆମେ ପରିଶ୍ରମ କରିବୁନି, ବୁଝିଲେ ସେଇ ଜିନିଷ ଟା ଖରାପ ନା, ହଁ
ପଣଙ୍କ କଥା ବୁଝିଲେ, ମୁଁ ମଧ୍ୟ ଯଦି ଆଗୁରୁ ଯେମିତି ବଜାରରୁୁ ଜିନିଷ ଆଣେ ମୋର ସାର୍ଟ ପ୍ୟାଣ୍ଟ ଯାହାପରି ସବୁ ଭଳି ଜିନିଷ ବୁଝିଲେ ଏବେ ଯେମିତି ମୋବାଇଲରେ ଯଦି ଆଣିବା ଷ୍ଟାର୍ଟ କରିଦେବି, ତାହେଲେ ଆଉ ଆଗକୁ ଯିବାକୁ ଇଚ୍ଛା ହେବ ନାହିଁ, ଭାବିବି ଯେ ସବୁ ଜିନିଷ ତ ଘରକୁ ପଳେଇ ଆସୁଚି କାହିଁ ଆଉ ଯିବି। ତ ବନ୍ଧୁ ଏଇଥିରେ ଲୋକ ସବୁ ମାନେ କ ନାଇ କର୍ମ ଖୁଡିି ହେଇଯାଉଚନ୍ତି ଆପଣଙ୍କ କହିବା କଥା ଆଉ।
ହଁ ହଁ ଆଜ୍ଞା ବନ୍ଧୁ ସେଇ ଜିନିଷ ଟା ମୋର କହିବା କଥା। କିନ୍ତୁ କିଛି କିଛି ଲୋକ ଅଛନ୍ତି ଯୋଉମାନେ ଏଇ ସବୁ ବିଷୟରେ ଜାଣିଚନ୍ତି। ନା ତ ଆ ମୁଁ ମନା କରୁନି କି ଆପଣ ଜିନିଷ ସେଥିରୁ ଆଣନ୍ତୁନି। କିନ୍ତୁ ବଜାର ଚାହିଦା ଆଉ ସେଠିକାର ଚାହିଦା ଦେଖିକି ଆଣନ୍ତୁ। ମନ୍ଦେଇ କି ଆପଣ ରହିକି ଯଦି ଆଣିବେ ତାହେଲେ ସେଇ ଜିନିଷ ଟା ଖରାପ ନାଆ।
ଆଜ୍ଞା ଆଜ୍ଞା ଠିକ କହିଲେ, ନାଇ ବନ୍ଧୁ ଆପଣଙ୍କ ଉପଦେଶ ମାନିଲି। ଏବେ ବର୍ତ୍ତମାନ ମୁଁ ମଧ୍ୟ ତା ଉପରେ ଶହେ ଶତକଡା ଆଉ ନିର୍ଭର ରହିବି ନାହିଁ ବୁଝିଲେ। ଯୋଉ ଜିନିଷ ଏଟ୍ ଠି ମିଳୁନାହିଁ ତାହା ସେଠୁ କିଣିବି, ନଏଲେ ନଚେତ୍ ଆମ ବଜାର ରୁ ହୋଉ ନଲେ ଆମ ପାଖ ବ୍ ଜରୁ ହୋଊ ସେଠୁ ମଧ୍ୟ ଯାଇ ଆଣିବି।
ଆଜ୍ଞା, ଆମେ ଝିଅ ମାନେ କଣ କରୁ ଆମେ ଚାହିଦା ଦେଖୁ ପ୍ରଥମେ। ଆମେ ଦେଖୁ ଛ ଛକରେ କିମ୍ବା ବାହାରେ ସେଇ ଜିନିଷ ର ଚାହିଦା ଯଦି କମ୍ ଅଛି, ତାହେଲେ ସେଇଠୁ ଆଣିବା ହିଁ ଆମ ପାଇଁ ଠିକ୍ ହବ। ଲାଭଦାୟକ ହବ, ଆଉ ଯଦି ସେଇ ଜିନିଷଟା ମୁଁ କୋନ୍ ରୁ ମଗେଇକି ଆଣୁଚି ଆଉ ଅଧିକ ରେ ମାନେ ପଇସା ବି ଅଧିକ ଲଗୋଉଚନ୍ତି, ତାହେଲେ ମୋର କଣ ହିଁ ଫାଇଦା? ସେଥିପାଇଁ ଆମେ ହଁ ସେଇ ଜିନିଷ ଦେଖିକି ଆମେ ଆଣୁ ଆଉ।
ନାଇଁ ବନ୍ଧୁ ଆପଣ ଠିକ୍ କଥା କହୁଚନ୍ତି ବୁଝିଲେ, ତ ବନ୍ଧୁ ଏତ୍ ଆପଣ ବି ମଧ୍ୟ ଏ ଝିଅ ଛୁଆ ଅଚ୍ ମାନେ ହେଲେ ବି ଆପଣ ଚେଷ୍ଟା କରନ୍ତୁ ଯେ ଆପ ଆପଣ ବଜାରରୁ ଯାଇଁ କିଛି ଜିନିଷ ଆଣନ୍ତୁ, ତା ଉପରେ ଶହେ ଶତକଡା ନିର୍ଭର ରୁହନ୍ତୁ ନାହିଁ, ବୁଝିଲେ
ନାଇଁ ନାଇଁ ନାଇଁ ବନ୍ଧୁ ମୁଁ ଆମର କିଛି କିଛି ଜିନିଷ ଥାଏ ଯୋଉଟା ଫୋନ୍ ରୁ ମଗେଇବାଟା ଠିକ୍ ଥାଏ, ଆଉ କିଛି କିଛି ଦିନ୍ ଷ ଥାଏ ଆମେ ରଖିଥାଉ ତାକୁ ସବୁ ଅନ୍ କରି ମାନେ ଅଲଗା ଅଲଗା କରିକି ରଖିଥାଉ, ଯୋଉଟା କି ଆମକୁ ବାହାରୁ ଆଣିବା ଠିକ୍, ବୁଝିଲେ ତ ଏମତି କରକି ଆମେ ଆଣୁ। ଆଜ୍ଞା ଆଉ ଆମର ତ ଏପଟେ ତେ ଜୋରରେ ବର୍ଷା ହେଲାଣି ଯେ, ଆମ ଛାତ ପାଣି ପୁରା ଫୁଲ ହେଇଗଲାଣି, ବୁଝିଲେ।
ଆଜ୍ଞା ଆଜ୍ଞା ଆଜ୍ଞା
ଆଜ୍ଞା ମୁଁ ବନ୍ଧୁ ଟିକେ ପାଣି ଫାଣି ଟିକେ ସଫା କରିଦିଏ। ମୁଁ କରିକି ଆପଣଙ୍କୁ ଆଉ ଥରେ ସମ୍ପର୍କ କରୁଚି ଆଉ।
ହଉ ଠିକ ଅଛି ବନ୍ଧୁ ଶୁଣନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାଇଁ ଆପଣ ଖାଇ ପିଇ ଦିଅନ୍ତୁ ବୁଝିଲେ। ତାପରେ ଆମେ କଥା ହେବା ଆଉ ବନ୍ଧୁ ରଖୁଛି ଏବେ ବୁଝିଲେ ବନ୍ଧୁ, ବନ୍ଧୁ ନମସ୍କାର। ବନ୍ଧୁ ନମସ୍କାର।
ହଁ ରୁହନ୍ତୁ ମୁଁ କାଟୁଚି।